ହାଲୋ?
ହଁ ସାର୍ ନମସ୍କାର।
ନମସ୍କାର। ଆଉ କଣ କରୁଛ?
ଛନ୍ତି।
ମୁଁ, ମୁଁ ରୋଷେଇ କରୁଛି। ଁ ଚିଙ୍ଗୁଡି ଝୋଳ, ମୁଁ ରୋଷେଇ କରୁଛି ଚିଙ୍ଗୁଡି ଝୋଳ।
ଚିଙ୍ଗୁଡ଼ି ଝୋଳ?
ହଁ।
କେୋଉ ଚିଙ୍ଗୁଡି? ବାକେତ ଚିଙ୍ଗୁଡି?
ବାଗଦା ନୁହଁ, ଏଇଟା ହଉଛି ବେନାମୀ ଚିଙ୍ଗୁଡି। ହୁଁ।
ହୁଁ।
ଚିଙ୍ଗୁଡି ତରକାରୀ ନା, ଚିଙ୍ଗୁଡି କଷା? ଓହୋ ଫ୍ରାଇଡେ। ଓ ହ। ଝୋଳ।
ହଁ।
ଆଉ ତା ସାଙ୍ଗକୁ କଣ?
ଆଉ ତା ସାଙ୍ଗକୁ ଭାତ
ହଁ ଆଉ, ଆଉ ସାଲାଡ଼ ଟିକେ ହଉ?
ସାଲଡ୍ ଆଉ ଚିଙ୍ଗୁଡି ସହିତ, ଚିଙ୍ଗୁଡି ଝୋଳ ଯୋଉ ଚିଙ୍ଗୁଡି, କଙ୍କଡ଼ା ଝୋଳରେ କୌଣସି ସାଲଡ୍ ର ଆବଶ୍ୟକତା ପଡେନି।
ନାଇଁ।
ଁ ନା।
ସାଲାଡ ଟା ଖା-ଖା, ଆମର ଏଇ ଭେଣ୍ଡି ଆଳୁ ଭଜା।
ଭେଣ୍ଡିଆର ଭଜା ବି
ଡାଲି ଭାତ?
ଡାଲି ଆଉ ଭାତ। ଆଛା। ହଉ ସାଧା ଭଲ। ଆଜି ଟିକେ ଛୁଟି ଅଛି ତ ତମ ଭାଇ ର। ହଉ।
ଭାଇ ଖାଉ ନି କି?
ଭାଇ ଖାଉଛି ନା। ରୋଷେଇ ସରିଲେ ଖାଇବା ଆଉ।
ଓ ହୋ ସରିଲାଣି ରୋଷେଇ?
ନା ସରିନି। ହବ ଏବେ, ଚାଲିଛି କନ୍ଟିନିଉ୍।
ବାର ଦେଖିକି ଖାଉଛନ୍ତି ନା? ଏ
ଆମର ବାରରେ।
ଆଚ୍ଛା। ମୁଁ ତ ଟୋଟାଲି ଖାଉନି ଆମିସ। ଆଛା।
ହଁ ତମେ ତ ପୁରା ସାଧା ଲୋକ, ଆଉ।
ସାତ ମୁଁ ବି ଖାଉଥିଲି, ମୋ ଖାଇଲା ଭଳିଆ କିଏ ଖାଉନଥିଲା।
ଆଚ୍ଛା। ହଠାତ୍ କାହିଁକି ତାହେଲେ ଛାଡ଼ିିଲ?
ତ ଛାଡିଲି, ଭାବିଲି ଟିକେ ମୁଁ ଟିକେ ବେଶୀ ପାପ କରିଦେଲେଣି ଆ ଖାଇଲେ ନାସ୍ତିକ ହେଇଯାଉଛି ଧୀରେ ଧିରେ ତ।
ଆସ୍ତିକ ହବା ପାଇଁ ଆମିସ ଛାଡିଚ।
ହୁଁ ଥରେ କଣ ହେଲା ସେ ଯୋଉ ଉ ଆମର ସେଟା ଆମର ନୂଆ ବର୍ଷରେ ଆମର ଏପଟେ ସେ ବୋଦା ଛେଳି ପଢୁଛି। ମାଂସ ବଳି ପଡେ। ସେଟା ଏମିତି କୋଉ ମାନସିକ ନାହିଁ ଖାଇବା ପାଇଁ ଖାଇବା ପାଇଁ।
ଆଚ୍ଛା ଆଚ୍ଛା।
ଖାଇବା ପାଇଁ ହେଲେ ତ ଆମର ବି ଗୋଟେ ଥିଲା ଆମର ବି ସେ ସେଦିନ ଆମ ଘରକୁ ମାଂସ କିଛି ଆସିଲାନି ସବୁ ବର୍ଷ ମିଳିଯିବାରେ କିଏ ନା କିଏ ଗୋଟେ ଆଣିକି ଘରେ ଦେବାର। ରୋଷେଇ ପାଇଁ ହଁ କିଲେ ଦେଢ କିଲେ ଆଣିଲେ ମାଂସ ଘରେ ରୋଷେଇ ହବାର।
ଆଛା।
ସେଦିନ ଉ ମିଳିଲାନି ଖୋଡି ସାଡି ତାପରେ ସେ କମ ବଳି ପଡିଥିଲା ତ ସେଠୁ କମ ହେଲାନି। ମିଳିଲାନି। ତ ସେଥିରୁ ଆମର ଗୋଟେ ଥିଲା ସେଥିରୁ ନେଇକି ଗୋଟେ ମୁଁ ନିଜେ ନେଇକି ଦେଇକି ସେଇଟା ଇଏ କରିଦେଇଥିଲି ତ ସେ ଧରାଦନଥିଲା ମୁଁ ତାକୁ ଗୋଡେ ଗୋଡେ ଧରିକି ତାକୁ ନେଇକି ଇଏ କରିଦେଲି ତ ତାପରେ ଆଉ ଫିଲ ହଉଛି ଆଉ।
ଆଚ୍ଛା ଆଚ୍ଛା ଆଛା ସେବେଠାରୁ ଗୋଟେ ମାନେ ଭାବନା ଯାଇଛି କି ନାଇଁ ଜୀବ ହତ୍ୟା ପରମ୍
ଜୀବହତ୍ୟା ବାପ ଅଡେ ତାପରେ ହୁଁ ଆଉ ଦେଖିଲେ ଆଉ ଏମିତି ଦେଖ ଦେଖନ୍ତୁ ଏବେ ଆମି ସଟା କଣ? ଏବେ ଏମିତି ଥରେ ଏବେ ଯୋଉ ଗୋଟେ ଜୀବକୁ ମାରିକି ଖାଇଦେଲେ ସପୋଜ ମାରିକି ଖାଇଦେଲେ
ଆମକୁ ଏମତି ବର୍ଷେ ଯାଏ କି ଦେଢ ବର୍ଷେ ଯାଏ ଫିଲ୍ ହବ କି ଏମିତି ସାଟିସଫାଇ ଲାଗିବ। କି ଆମ ଖାଇଲେ ଆମ ଦେହ ଟା ବଢିଗଲା କି ନାଇଁ ନାଇଁ ନା ସେଇ କିଛି ମୁହୂର୍ତ୍ତ ପାଇଁ ଗୋଟେ ଆମେ ଗୋଟେ ଜୀବଟା ମାରିକି ଖାଇଦବା ତା ଜୀବନ ଟା
ମଣିଷର ଧର୍ମ ହଉଛି ଦୟା ଧର୍ମ ମାନେ ଆ ଦାନ ଏଇ ସବୁ ମାନବିକତାର ଧର୍ମ ଏଗୁଡାକ ଯଦି ଆମେ ସେଇ ସବୁ ଜିନିଷ ନ କରିକି ଆମିସ ଖାଇବା ହଉ ଠିକ ଅଛି। ଭଲ କାହାର କେମିତି ଚିନ୍ତାଧାରା ଆଉ ହଉ ଆସ ଆମ ମୟୂରଭଞ୍ଜ ଆଡେ ଏବେ ତ ଆମର ସେଆଡେ ହଉଛି ଛଉ ନାଚ ଛଉ ନାଚ ଦେଖିବଆସ।
ଫେମସ ଅଛି ଛଉ ନାଚ ଏମିତି ସେଇ ଅ ଆଦିବାସୀ ଡ୍ୟାନ୍ସ ଭଳିଆ ନା।
ନା। ସେଇତ ଆଓ ଏଇଟା ହଉଛି ଭୁଲ ଆମ ତମର ଯେମିତି ଦଣ୍ଡ ନାଚ ଗୋଟେ ପାରମ୍ପରିକ ନାଚ ଲୋକ ନୃତ୍ୟ ସେମିତି ଆମର ଗୋଟେ ଯେମତି ପ୍ରଥା ପରମ୍ପରାକୁ ନେଇକି ତମର ଗଞ୍ଜାମ ମ ଅଞ୍ଚଳରେ ଦଣ୍ଡ ନାଚ ଟା ଯେମିତି ହୁଏ ଆମର ସେମିତି ଛଉ ନୃତ୍ୟ ଟା ମୟୂରଭଞ୍ଜର ଅ ପ୍ରମୁଖ ଗଣନୃତ୍ୟ। ଛଉନାଚ ଲୋକନୃତ୍ୟ ଇଏ ବହୁତ କାଳରୁ ବହୁ ବର୍ଷରୁ ଏ ମୟୂରଭଞ୍ଜ ରେ ପ୍ରଚଳିତ ହେଇ ଆସୁଚି। ଆମର କେବଳ ଛଉ ନାଚଟା ଓଡିଶାରେ ପ୍ରସିଦ୍ଧ ନୁହେଁ ମୟୂରଭଞ୍ଜରେ ପ୍ରସିଦ୍ଧ ନୁହେଁ ଏ ପୂର୍ଣ୍ଣ ବିଶ୍ଵ ଦରବାରରେ ପ୍ରସିଦ୍ଧ ବୁଝିଛ ଆଉ ହଁ ଏଇଟା ଆମର କେବଳ ମୟରଭଞ୍ଜ ରେ ହଉଛି ବୋଲି ନୁହଁ। ବା ଆମର ପଶ୍ଚିମବଙ୍ଗରେ ହେଉଛି ଆଉ ଝାଡଖଣ୍ଡ ରେ ହେଉଛି ଛଉନାଚ ହଁ ସେଥିରେ ମୁଖା ବ୍ୟବହାର କରାଯାଏ ଛଉ କଲା ବେଳେ ଯୋଉ ନୃତ୍ୟ ନୃତ୍ୟ କଲା ବେଳେ ମୁଖା ବ୍ୟବହୃତ ହୁଁ। ଆଉ ଆମର ମୟୂରଭଞ୍ଜରେ ଯୋଉ ଛଉ ନୃତ୍ୟ ଟା ହୁଏ ସେଥିରେ ମୁଖ ମୁଖା ବ୍ୟବହାର କରାଯାଏନି ବିଭିନ୍ନ ପ୍ରକାର ଥିଲା ଆଉ ବିଭିନ୍ନ ପ୍ରକାର ତାର ଯୋଉ ରୀତିନୀତି ପ୍ରତି ପରମ୍ପରା ଗୁଡ଼ାକ ଅଛି। ବିଭିନ୍ନ ପ୍ରକାର ତମର ଯେମିତି ଗୋଟେ ଆମର ରଣପା ନୃତି ହୁଏ ତମେ ଜାଣିଚ କି ନାଇଁ?
ହଁ।
ଗଞ୍ଜାମ ରେ ରଣପା ନୃତ୍ୟ ଗୋଡ଼ରେ ବାଉଁଶ ଲମ୍ବା ଲମ୍ବା ବାଉଁଶ ବାନ୍ଧି ଆଠ ଫୁଟ ଛଅ ଫୁଟ ର ବାଉଁଶ ବାନ୍ଧିକି? ସେ ମାନେ ନୃତ୍ୟ କରନ୍ତି।
ହଁ।
ସେଟା ଯେମିତି ଗୋଟେ କୌଶଳ ଯେମିତିକି ଆମର ଏଇ ଯୋଉ ନୃତ୍ୟଟା କରିବା ଯୋଉ ଆମର ଆଉ ଛଉ ନୃତ୍ୟ କରିବା ଇଏ ବି ଏକ ପ୍ରକାର କୌଶଳ ବୁଝିଲ। ଏ କୌଶଳ ଗୋଡ଼ା ଶିକ୍ଷା କରିବା ପାଇଁ ହଁ ମୁଁ ଏଇ ଯୋଉ କୌଶଳ ଟା ଶିଖିବା ପାଇଁ ଭାରି କଷ୍ଟ ଆ କିନ୍ତୁ ଏଇଟା ଏକ ଯୁଦ୍ଧ ବିଦ୍ୟା ସମ୍ବନ୍ଧୀୟ ଗୋଟେ ନୃତ୍ୟ। ତେଣୁକରି ଯୁଦ୍ଧ ବି କୌଶଳ ଜାଣିବା ଯେପରି ଏକ କଷ୍ଟ ସାଧ୍ୟ ଏମିତି ଛଉ ନୃତ୍ୟ କରିବା ମଧ୍ୟ ସେହିଭଳି ଏକ କଷ୍ଟସାଧ୍ୟ ବେପାର ଆଁ ଏଥିରେ ପାଖାପାଖି ଅଁ ଦଶ ବାର ଜଣ କଳାକାର ମାନେ ଥାଆନ୍ତି ଯୋଉମାନେ କି? ମଞ୍ଚରେ ଆ ପୂ ମଞ୍ଚରେ ପରିବେଷଣ କରିବା ପୂର୍ବରୁ ଦୀର୍ଘ ବର୍ଷ ଧରି ସେମାନେ ତାହାକୁ ଅଭ୍ୟାସ କରନ୍ତି ଅଭ୍ୟାସ ଫଳରେ ସେମାନେ ମଞ୍ଚରେ ସୁରୁଖୁରୁ ଭାବରେ ପରିବେଷଣ କରିଥାନ୍ତି ଏଇ ନୃତ୍ୟକୁ। ବୁଝିଲ ଯଦି କେବେ ଆସିବ ପ୍ରତ୍ୟକ୍ଷ ଦର୍ଶି ହେଲେ। ବହୁତ ସୁନ୍ଦର ତମେ ମାନେ ବୁଝିପାରିବ ନୃତ୍ୟର ମହତ୍ଵ କେତେ? ଲୋକ ନୃତ୍ୟର ମହତ୍ବ କେତେ ପୂର୍ବ କାଳରେ ଯେତେବେଳେ
କେତେ ଦିନ ଧରି ଉ ପ୍ରର୍ବ ପର୍ବ ଚାଲିଥାଉଚି।
ଏଇ ଛଉ ନୃତ୍ୟ ଚୈତ୍ର ମାସରୁୁ ଆରମ୍ଭ ହୁଏ ଆ ବିଭିନ୍ନ ଆଉ ମାନେ ଆମର ମୟୂରଭଞ୍ଜର ଯୋଉ ବାରିପଦା ସହର ଅଛି ସଦର ମହକୁମା ସେ ସଦର ମହକୁମରୁ ଆରମ୍ଭ କରିକି ବିଭିନ୍ନ ଗ୍ରାମ ପଞ୍ଚାୟତ ବିଭିନ୍ନ ଅଞ୍ଚଳରେ ଏଇ ନୃତ୍ୟ ଯକୁୁ ଚୈତ୍ର ମାସର ଶେଷର ପର୍ଯ୍ୟନ୍ତ ବା ବିଶୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ହୁଏ। ବେଳେ ବେଳେ ଅନ୍ୟ ସମୟରେ ଯେତେବେଳେ ଧରି ନିଅନ୍ତୁ କୌଣସି ପ୍ରକାର ପର୍ବପର୍ବାଣୀ ଅଛି କିଛି ତ। ସରକାରୀ କାର୍ଯ୍ୟ ଅଛି ସେଇ ସମୟରେ ମଧ୍ୟ ଛଉ ନୃତ୍ୟ କୁ ପରିବେଷଣ କରାଯାଏ ମଞ୍ଚରେ। ବୁଝିଲ ବିଭିନ୍ନ କାରଣ ଦେଖିକି ମଧ୍ୟ ହୁଏ ନଚେତ ଚୈତ୍ର ମାସ ମଧ୍ୟ ହୁଏ ଆର କିଛି କଳାକାର ରହିଛନ୍ତି ଯୋଉମାନେ କି ଅଁ ଆମର ଚଢେଇଆ ଚଢେଇଆଣି।
ହଁ ଆମର ଏ ଦଣ୍ଡନାଚରେ ମଧ୍ୟ ଏଇ ଚଢେଆ ଚଢଆଣି ହଁ।
ଏଥିରେ ବହୁତ ବଢିଆ ସୁନ୍ଦର ସୁନ୍ଦର ବାଦ୍ୟ ସବୁ ମାନେ ମାଦଳ ଧୁମସା ହଁ। ଏଇଗୁଡା ସବୁ ବ୍ୟବହାର କରି ଏ ମାନେ ଯୋଉ କରିକି ନୃତ୍ୟ କରିଥାନ୍ତି। ବିଭିନ୍ନ ପ୍ରକାର ଅ ମାନେ ଆଦିବାସୀ ପ ବେଶ ପୋଷାକ ପରିଧାନ କରିକି ସେମାନେ ନୃତ୍ୟ ବା ନୃତ୍ୟ ପରିବେଷଣ କରନ୍ତି ଅ ବିଶେଷ କରି ଉଁ ଯୋଉ ଆମର ଅ ସହରୀକରଣ ବ୍ୟବସ୍ଥାର ଗୋଟେ ଯୋଉ ଚିତ୍ର ଅଛି ସେଇ ଚିତ୍ର ଗୁଡାକୁ ଅ ଏଇଥିରେ ଦେଖାଯାଏ। ପୂର୍ବ କାଳର ଯୋଉ ଯୁଦ୍ଧ ବ୍ୟବସ୍ଥା ସେଇ ଯୁଦ୍ଧ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ହଁ ସେଇ ଇଏରେ ଦେଶା ଯାଆନ୍ତି।
ହୁଁ।
ବୁଝିଲ। ବଢିଆ ନୃତେ ଏତେ ସୁନ୍ଦର ରୁହେ ମାନେ ସମୟ କେତେ ଜଲଦି ଚାଲିଯିବ ତମେ ଜାଣିପାରିବନି। ଦଣ୍ଡନାଟ ଦେଖିଲା ବେଳେ ଯେମିତି ମାନେ ଆସିକି ରାତି ହେଇଯିବ ଦଣ୍ଡନାଟରେ ଯେମିତି ଅ ଆମର ଧୂଳି ଦଣ୍ଡଠୁ ଆରମ୍ଭ କରିକି ଅଗ୍ନି ଦଣ୍ଡ ପର୍ଯ୍ୟନ୍ତ ତମେ ଦେଖୁଥିବ ସମୟ ଜଣା ପଡିବନି ଦିନ ବିତିଯିବ ଠିକ୍ ସେମିତି କୋଉ ନୃତ୍ୟ ତମେ ଦେଖୁଥିବ ତମକୁ ହଁ ଓ ସେ ଦିଏ ଦଣ୍ଡନାଟ ଭଳି ଏହା ଦୀର୍ଘ ସମୟ ଧରି ହୁଏ ନାହିଁ। ସଳ୍ପ ସମୟ ପାଇଁ ହୁଏ କିନ୍ତୁ ବହୁତ ମାନେ ଶିକ୍ଷଣୀୟ ଆଉ ବହୁତ କଳା କୌଶଳ ସେଥିରେ ଦେଖାଉ ଦେଖିବାକୁ ମିଳେ।
ହେଲେ ଦଣ୍ଡ ନାଚରେ ଏ ମା କାଳୀଙ୍କୁ ଉପାସନା କରାଯାଏ ସେହିପରି ଛଉ ନାଚ ରେ କେଉଁ ଦେବା ଦେବି ଙ୍କୁ ଉପାସନା କରାଯାଏ?
ଆ ବିଶେଷ କରି ଶିବ ତାଣ୍ଡବ ଶିବଙ୍କୁ ବିଶେଷ କରି ସେଥିରେ ଦେଖାଯାଏ ଶିବ ତାଣ୍ଡବକୁ ମାନେ ଶିବଙ୍କର ଯେହେତୁ ଯୁଦ୍ଧ କୌଶଳ ଶିଖାଯାଏ ସେଥିରେ କୌଣସି ପ୍ର ଦେବାଦେବୀଙ୍କୁ ନ ଦେଖେଇ ସେମାନେ ନିଜର କୌଶଳ ପରିବେଷଣ କରନ୍ତି।
ଆଚ୍ଛା ହୁଁ।
ଆଉ ଆମର ମକର ପର୍ବ ହୁଏ ତୁସୁ ପର୍ବ ହୁଏ ଆଉ ଆମର ଉଡା ପର୍ବ ହୁଏ ଉଡା ଗୋଟେ ବହୁତ ସୁନ୍ଦର ମୟୂରଭଞ୍ଜରେ ବଢିଆ ପର୍ବଟେ ଉଡା ପର୍ବ। ହଁ ଯେମିତି ଦ ସେଥିରେ ଏଇ ଦଣ୍ଡନାଟର ଶେଷ ପର୍ଯ୍ୟାୟଟାକୁ ଯେମିତି ଆମେ କହୁଛେ ମେରୁ ବୋ
ମେରୁ ହୁଁ।
ସେମିତି ସେଠି ଯେମିତି ଜଣଙ୍କୁ ଟାଙ୍ଗି ଦେଇକି ମୁଣ୍ଡରେ ତଳକୁ ଝା ମାନେ ଯୋଉ ନି ନୁମ୍ ରକ୍ତ ପଡିବା ପର୍ଯ୍ୟନ୍ତ ଯେମିତି ତାକୁ ଟଙ୍କେଇକି ନିଆଁ କରାଯାଏ ସେମିତି ଆମର ଉଡା ପର୍ବରେ ଗୋଟେ ଖୁମ୍ବ ପୋତା ହେଇଥିବ ସେ ଖୁ ଖୁମ୍ଭରେ ଯୋଉ ଭକ୍ତା ମାନେ ଥିବେ ସେମାନେ ଚାରିପଟ ବୁଲିବେ ବୁଲିଲେ ଅ ଆମର ଯୋଉ ଅ ଭ ତାଙ୍କର ଯୋଉ ମାନସିକ ପୂରଣ ହୁଏ ବୋଲି କୁହନ୍ତି।
ଆଚ୍ଛା ଉଁ।
ଆଉ ଆଉ କୁଅ ତମର କେମିତି ଆଁ?
ଆଉ କଣ କଣ ଏଥିରେ ହଉଥାଏ।
ଆଉ ଏଥିରେ ସେମିତି ଚଉଦ ଦିନ ଧରି ସେମାନେ ମଧ୍ୟ ବିଭିନ୍ନ ପୁଷ ମାନେ ରୁ ରୁହନ୍ତି ଉପାସ ବ୍ରତରେ ରୁହନ୍ତି ହଁ। ଅଗ୍ନି ସେମାନେ ନିଆଁରେ ଚାଲନ୍ତି କଣ୍ଟାରେ ଚାଲନ୍ତି ସେଗୁଡାକ ବଢିଆ ସୁନ୍ଦର ନିଆଁ ପାଟ କୁହାଯାଏ କଣ୍ଟା ପାଟ କୁହାଯାଏ ଏମିତି ହୁଏ ଆଉ। ବହୁତ ସୁନ୍ଦର ସୁନ୍ଦର ପ ପର୍ବପର୍ବାଣି ଗୁଡାକ ଓଡିଶାର ବିଭିନ୍ନ ଅଞ୍ଚଳରେ ଅଛି। ତମର ଗଞ୍ଜାମ ଅଞ୍ଚଳରେ ଯେତିକ ଲୋକ ନୃତ୍ୟ ଲୋକ ନାଟକ ଅଛି ଆଉ କୋଉ ଅଞ୍ଚଳରେ ନାହିଁ ବିଶେଷ କରି।
ହୁଁ ଗଞ୍ଜାମରେ ତ ଗନ୍ତା ଘର
ହଁ ଆଉ ଦେଖିବା ଆଉ କେତେବେଳେ ମୋତେ ତମେ ଗଞ୍ଜାମ ବିଷୟରେ କିଛି
ଆଉ କେବେ ସମୟ?
କହିଲେ କହିବ ମୋତେ ଆଉ ହଁ ମୟୁରଭଞ୍ଜ ବିଷୟରେ ମୁଁ କହିବି। ତମେ ମୋତେ ଗଞ୍ଜାମ ବିଷୟରେ କିଛି ସମୟ ମୋତେ କହିବ ଆଉ।
ଠିକ୍ ଅଛି।
ହଉ ରହିଲି ହଁ ନମସ୍କାର।
ନମସ୍କାର।
ହୁଁଁ